ଜୟ ଜଗନ୍ନାଥ।
କଣ କରିଛନ୍ତି।
ଏ ଏବେ ଟିକେ ଶୋଇଥିଲି ଆଉ ତମେ?
ହୁଁ ଅବ ଶୋଇଛି ରୋଷେଇ କରିକି ଆସ ଆସିଲି ତ ଆଉ ଶୋଇବି ଆଉ
ଓ କ ର ସେେଇ କଲେ
ରୁଟି ଆଉ ବୁଟଆଳୁ ତରକାରୀ।
କଣ ବେଶୀ ଭଲ ରୋଷେଇ କରି ଆସେ।
ଉଁ ମତେ ସବୁ ଆସେ।
ତଥାପି ଭଲ କୋଉଟା?
ଭଲ ମୋର ହୁଏ
ଉପମା ଆଚ୍ଛା। ଉପମାରେ କଣ ନି ଯୋଉ ଉପସ ଗୁଗୁନି ସହିତ ଯୋଉଟା ନା ମିଠା ବାଲା ଯୋଉଟା?
ମିଠା ବାଲା ଯେଉଟା ସେଇଟା ଭଲ ଲାଗେ।
ଆଚ୍ଛା।
ଆଉ କାଲି ତ ସଣ୍ଡେ ଅଛି କାଲି କଣ ରୋଷେଇ ହବ ଭେଜ ନା ନନ୍ ଭେଜ?
କାଲି ଦେଖିବା କିଛି ପ୍ଲାନିଂ ହେଇନି ମୋ ବଡ ଦି ଖାଆନ୍ତିନି ଆମିଷ। ସେଥିପାଇଁ ଦେଖିବା କୋଠି କଣ କରିଦବା ଆଉ। ସେ ନ ଖାଇଲେ ଆମେ କେମିତି ଖାଇବୁ ଯେ ଭଉଣି?
ହୁଁ ସେଇ ବି ତ କଥା ହଁ
ମୋ ତାରିଣୀ ଯାଇଥିଲ?
ତାରିଣୀ ନା ତାରିଣୀ ଆର ବର୍ଷ ଯାଇଥିଲି ଏ ବର୍ଷ ତାରିଣୀ ଯିବୁ ବୋଲି ଭାବିଥିଲୁ କିନ୍ତୁ ଯାଇପାରିଲୁନି। ଯିବୁ କେତେବେଳେ। ଯିବୁ ଆଉ।
କେବେ ଯାଇଥିଲ?
ଯାଇଥିଲୁ ଗତ ବର୍ଷ ଜୁନ ମାସ ପନ୍ଦର ତାରିଖ ବେଳକୁ ପନ୍ଦର କିମ୍ବା ଷୋହଳ ତାରିଖରେ ଯାଇଥିଲୁ।
ହ ହୋ କାଳେ କୁହନ୍ତି ମା କାଳେ ସେଠି ନଥାନ୍ତି ମାଆଙ୍କର ପ୍ରତିମୂର୍ତ୍ତି ଟା ସେଠି ଅଛି ମା ହେଲା ସେ ଜଙ୍ଗଲ ଭିତରେ ରୁହନ୍ତି।
ହଁ ହଁ ସେ ମା ଜଙ୍ଗଲ ଭିତରେ ଥାଆନ୍ତି ସେଠି ହେଲେ ଜଣେ ଦେହୁରୀ ଆସି ପୂଜା କରନ୍ତି ଆଉ ମାଆଙ୍କର ସେ ଯୋଉ ଅତିମୂର୍ତ୍ତି ଯୋଉଟା ଅଣା ହେଇଛି ସେଠି ପୁଅ ଲୋକମାନେ ଯାଇ ଦର୍ଶନ କରନ୍ତି ଜଙ୍ଗଲ ଭିତରେ କଣ ଯାଇପାରିବ ସମସ୍ତେ ଦେଖା ହେବା ପାଇଁ ସେଠି କେବଳ ଦେହୁରି ଯାଇକି ପୂଜା କରେ।
ସେ ଜଙ୍ଗଲରେ କଣ ବାଘ ଏରିକା ଅଛନ୍ତି?
ଥିବେ କିଛି ହିଂସ୍ର। ଆଗର ଥିବେ ନା ଜଙ୍ଗଲ ଟା କେଉଁଝର ଜଙ୍ଗଲ ଗୋଟେ ବଡ ଜଙ୍ଗଲ ନା। ଏରିଆୱାଇଜ୍।
ହଁ ହଁ।
ଆଉ କେଉଁଝର ଆଉ କୋଉ ଜାଗା ସବୁ ଯାଇଛ?
ମୁଇଁ ଯାଇଛି ସେପଟେ ଆଗରେ କୋଟେ ଯୋଉ ଡ୍ୟାମ୍ କହି କା ଗୋଟେ ଅଛି ଏଟା କ କଣ ତ? ହୁଁ
ଓହୋ ସେଇ ଯୋଉ ଛେନାପତି ରାସ୍ତା ଦେଇକି ଯୋଉ ଯାଆନ୍ତି ତ?
ହଦଗଡ ତ ଯାଇଚି ହଦଗଡ ଯାଇଚି। ଆଉ ତାପରେ ତାରିଣୀ କ ଯିବା ସାଇଟ୍ ରେ ବାଁ ସାଇଡ ରେ ଯୋଉ ରାସ୍ତା ପଡିବ ଯୋଉଠି ଯି
ଗୁଣ୍ଡିଚା
ହଁ ଗୁଣ୍ଡି ଚା ଘାଇ ବି ଯାଇଚୁ ତା ଆଗକୁ ଆଉ ଗୋଟେ ଅଛି କଣ ଉଦୟଗିରି?
କିଏ ଗିରି?
ଉଦୟଗିରି।
ସେପଟେ ଉଦୟଗିରି ନୁହେଁ।
ଆଉ ସେଟା ତା ଆଗକୁ ଗୋଟେ ଅଛି ଆମେ ଥରେ ଯାଇଥିଲୁ ମୋ ସାଙ୍ଗ ମାନଙ୍କ ସହିତ ସବୁ।
ସେଇଟା ହେଲା ସାନଘାଗରା।
ହଁ ଆଛା ହଁ ସରି। ହଁ ଭୁଲ୍ ହେଇଗଲା ସାନଘାଗେରା ବଡ ଘାଗେରା ସେଠି ବି ଯାଇଚୁ।
ଆଉ ସେପଟେ ଅଛି ଖଣ୍ଡା ଧାରା ୱାଟର ଫଲ ବି ଅଛି ଆଉ ଗୋଟେ ଦରୁଗୁଡି ଶିଳା ଅଛି ସେପଟ ସାଇଡ ସବୁ ୱାଟର ଫଲ ଗୁଡିକ ଅଛି।
ଓହୋ ତମେ କୁଆଡେ କୁଆଡେ ବୁଲିଚ? ଇଣ୍ଡିଆ ବାହାରେ ଯାଇଚ ନା ଯାଇନ?
ମୁଁ ମୋ ଓଡିଶା ବାହାରେ ଯାଇନି ଇଣ୍ଡିଆ ବହାରେ କଥା ତ ଦୂର ରେ ରହିଲା।
ଜ ହ ଆଉ ତମେ କୋଉଠି କୁଆଡେ ଯାଇଚ? ବାଲେଶ୍ଵର ଲାଇନ କୁଆଡେ କୁଆଡେ ଯାଇଚ?
ଏଲା ମଞ୍ଚଲିଙ୍ଗେଶ୍ଵର
ହଁ କ୍ଷୀରଚୋରା ଗୋପୀନାଥ ରେ କ୍ଷୀରା ବ ଭଲ।
ହଁ ସେଠି କ୍ଷୀର ଜାତୀୟ ମିଳିଥାଏ ରାବିଡି ଲସ୍ ରାବିଡି ଟାଇପି ଭଲ ଲାଗେ ସେ ମାଟି ପୁରୁଆରେ ଦିଅନ୍ତି। ସେଥିପାଇଁ ବେଶୀ ଭଲ ଲାଗେ।
ଆଉ କୁଆଡେ କୁଆଡେ ଯାଇଚ?
ମୁଁ ଯାଇଛି ଆଉ ତାପରେ ପାଞ୍ଚ ଲିଙ୍ଗେଶ୍ୱର କ୍ଷୀରଚୋରା ପିନା ପଞ୍ଚେଲିଙ୍ଗେଶ୍ ସେଜୋ ସେଇ ଯୋଉ ପାହାଡ ହୁଁ କଡା ହେଇଥିବା। ନଆଁଣିଆ ପାହାଡ଼ଟେ ଥିବ ତା ତଳେ ଏଇ ଝରଣା ପାଣି ବହୁଥିବ ସେଇଠି ହେଲା ଲିମ୍ ଗଛଟେ ପାଞ୍ଚଟା ଲିଙ୍ଗ ଥିବେ ତାକୁ ଯାଇକି ଜା ରୁହନ୍ତି ସେଇଥିଲାଗି ତାର ନାଁ ହେଇଛି ମଞ୍ଚ ଲିଙ୍ଗେଶ୍ଵର
ଓହୋ ତାହଲେ ସେ ସାପ ବାପ ତ ଆସୁଥିବ ପାଣି ତ
ନା ନା ସେଠି ଯେହେତୁ ଲୋକ ସବୁବେଳେ ଯିବାସିବା କରନ୍ତି ନା ତ ସେଠି
ସେଇଟା ପାଞ୍ଚ ଲିଙ୍ଗକୁ କେ ବି ଛୁଇଁ କେବେ
ହଁ ହଁଛୁଛ।
ଆଉ
ଆଉ ହେଲା ବଲାଙ୍ଗୀର ସାଇଡ ରେ ବି ସେମିତି ଗୋଟେ ଅଛି ଶିବଙ୍କର ଗୋଟେ ମନ୍ଦିର ଅ ଯାହା ହେଲା ଶିବ ଆଉ ବିଷ୍ଣୁଙ୍କ ଇଏରେ ତିଆରି ନାମରେ ସେଇଟା ତିଆରି ହୋଇଇଛି ତା ନାଁ ହେଲା ହରି ସଂଙ୍କଳ
ଓୋ ଯାଇଛି ଆ ନା ଯାଇନ
ନା ଯାଇନି ବସ ପଢିଛି ହରିଶଙ୍କର ଭଲ ଜାଗାଟିଏ
ଆମ କେଦାରନାଥ ବି ତ ସେମିତି ନା ଛଅ ମାସ ବନ୍ଦ ଛଅ ମାସ କଲା
ହୁଁ କେଦାରନାଥ ଉତ୍ତରାଖଣ୍ଡ ହଁ ଏବେ ଯାଇହବ ଏବେ ବୁଲି ହବ ବର୍ଷା ଆଉ ଶୀତ ଦିନରେ ସେପଟେ ଯାଇ ହଏନି କାହିଁକି ନାଠି ବରଫ ର ଆଚ୍ଛାଦିତ ହେଇଯାଇଥାଏ। ଲାଗି ଯାଇିବନି ଏଇ ଖରାଦିନେ ହିଁ କେବଳ ଅ ଯାଇପାରନ୍ତି। ହ।
ଓ ହୋ।
ଆଉ କଣ?
ସେଠି କଳେ ସେଠି ମତେ ଭାର ମାନେ ଦୟା ଲାଗ କିି ଯୋଉ ଯାଆନ୍ତି ଘୋଡା ଉପରେ ବସିକି
ଘୋଡା ଗଧ ଗଧ ଉପ ବସି ଆ
ମୁଁ ଘୋଡା ବି ଯାଆନ୍ତି ଆଉ ମୁକୁ ଜଣେ ଜଣେ ମଣିଷ ତ ବି ଜଣେ ଟେକିବଏ ଯିଏ ଚାଲି ନ ପାରନ୍ତି ସେ ମଣିଷ କୁ ବି ଟେକି ଟୁକିକି ନେଇକି ଯାଆନ୍ତି।
ହଁ ହଁ ସେଠି ବି ବୁହନ୍ତି ମଣିଷ ବି ବୁହନ୍ତି, ପଇସା ନିଅନ୍ତି ତାଙ୍କର ସେଇଟା ବିଜନେସ ଆଉ ସେ କରିବେନି ତ ଚଳିବେ କେମିତି?
ମୁଁ ଦେଖିଥିଲି ସୋସିଆଲ ମିଡିଆରେ ଗୋଟେ ଟେ ଘୋଡାଟେ ପୁରା ମ ମାନେ ମରିଯାଇଛନ୍ତି ଟାଣି ଘୁସାରିକି ନେଇକି ଯାଉଛନ୍ତି ବଞ୍ଚିଥିବା ସମୟରେ ତାକୁ ହିଁ ତମେ ଭଲ କାମରେ ଲଗେଇବ ଇଏ କରିବ ମରିଗଲେ ତ ଗ ଟାଣି ଭୁଷାରିକି ଯେମିତି ନଉଚନ୍ତି। ଭଲ ଲାଗିଲାନି। ଆ
ମଣିଷ ହେ ସେଇଆ ନା ମଣିଷ।
କାମ ଥିଲେ ହିଁ ତାର ସ୍ୱାର କାମ ହାସଲ କରିବେ, ଯଦି ମରିଗଲେ ତାଙ୍କୁ ମା ହିତ ଆଦର କରିବେ।
ହୁଁ।
ଚାଲ ଠିକ
ଏ ଆଉ କଣ କରିପାରିବା। ଏଇ ଖଣି ହେଲା ସେପଟରେ ଯଉ କାମାକ୍ଷା ମନ୍ଦିର ସେଠି ଭିଡ ହୁଏ।
କାମାକ୍ଷା ଏବେ ଏବେ ବନ୍ଦ ଥିବ। ଜୁନ୍ ମାସରେ ବନ୍ଦ ଥାଏ।
ନା ନା ଏବେ ଦର୍ଶନ କରିପାରିବେ ନା ଖୋଲା ହେଲାଣି ତିନି ଦିନ ଚାରି ଦିନ ବନ୍ଦ ଥାଏ ତାପରେ ଏବେ ଖୋଲା ହେଲାଣି ବୋଧେ।
ଓହୋ ଚାରି ଦିନ ବନ୍ଦ ଥାଏ, ରଜ ଯୋଉ ରଜ ଟାଇମରେ ଯୋଉ ବନ୍ଦ ଥାଏ ତା ପରେ। ଏବେ କଳେ ସେଠି ପୁରା ମାନେ ତାଙ୍କ ପାଣି ପୁର ରେଡ ହେଇଯାଇଥିବ।
ହୁଁ ମାଙ୍କ ମନ୍ଦିର ହେଥିଲାଗି
ସେଠି ଠାକୁ ମାଙ୍କର ଯୋଉ ରେ କଲର ଆଣି କି ମାନେ ରେଡ କଲର ର ଗୋଟେ ଥିବ କପଡା ଟାଇପ ର ସେଟା କପଡା ଆଣିକି ଘରେ ରଖିଲେ କୁହନ୍ତି ଶୁଭ ବୋଲି।
ହୁଁ ଭଲ ଲାଗେ ସେ ଜାଗା ମନ୍ଦିର ଜାଗା ଯିବ ସବୁଠାରୁ ସୁନ୍ଦର ଲାଗିବ।
ଆଉ ପୁରୀରେ ଜାଣିଛ ନା ଗୋଟେ ଅ କି ଦେଉଳ ଅଛି ସେ ମାନେ ଯୋଉ ଦେଉଳରେ ଯୋଉ କଏନ କୁ ତୁ ଚିପିକି ରଖିଲେ ସେ ଲାଖିଯିବ। ସେଟା
ସେଠି ନାନା କହିବେ। କି ତମେ ସେମତି କଏନ ତା ନେଇକି ଚିପ ଯଦି ସେ ଲାଗିଯିବ ତାହେଲେ ସେ ଦେଉଳ ଉପରେ ରହିବ ତାକୁ କହନ୍ତି ସୁନ୍ୟ ମନ୍ଦିର। ଶୂନ୍ୟ ମନ୍ଦି ସେ ମନ୍ଦର ରେ କି ପୂଜା ପାନ୍ତିନି। କେବଳ ଦଉଳ ଟା ତିଆରି ହେଇଚି ସେମିତି।
ମାନେ ଚୁମ୍ବକ ପରିକା କଏନ୍ ସବୁ ଲାଗିଯାଇବ।
ଜିନିଷରେ ସବୁ ତିଆରି ହେଇଥିଲା ଯେମିତିକି କୋଣାର୍କ ମନ୍ଦିରରେ ସେପଟେ ଯେମିତି ତିଆରି ହେଇଚି ଏଇଭଳିଆ ଆର୍କିଟେକ୍ଚର କଣ ଏବେ ଅଛି? ସେଇଭଳି କାରୁକାର୍ଯ୍ୟ ଏବେ ଆଉ ତିଆରି କରିପାରିବେ। ହୁଁ ନା ସେମତି ସେ ସେତେବେଳେ କଣ କଣ ଲଗେଇଥାନ୍ତି ତିରି ହେଇଥିବା ସେ
କୁହନ୍ତି କି ଆମ ପୁରୀ ମନ୍ଦିର ର ର ଛାଇ ମାନେ ତା ଛାଇ କୋଉଠି ପଡେନି। ସବୁ ମନ୍ଦିରର ଛାଇ ପଡେ ତା ମନ୍ଦିରରେ ଆମ ଦେଉଳ ରେ ଯେ ଛାଇ ପଡ଼େନି।
ତା ଛଡା ପୁରୀ ମନ୍ଦିରର ସେ ଯୋଉ ବାନା ପତିତା ପବନ ସିଏ ତ ପବନର ବିପରୀତ ଦିଗରେ ହିଁ ଉଡିଥାଏ। ନା ସବୁ ଜାଗାରେ ଉଁ ବାନାଟି ଉଁ ପବନ ଦିଗରେ ଉଡିଥାଏ କିନ୍ତୁ ଏଇ ଜଗନ୍ନାଥ ମନ୍ଦିର ହିଁ ଏକମାତ୍ର ମନ୍ଦିର ଯେ ଯୋଉଥିରେ କି ତାର ବାନାଟି ପବନର ବିପରୀତ ଦିଗରେ ଉଡ଼ିଥାଏ। ଏଇଟା ଗୋଟେ ଚମତ୍କାର ଏଟା ଆଉ କୋଉଠି ଦେଖିବାକୁ।
ନା ହଁ ଚ ଏତେ ବି ବି ସେ ବାନା ପ୍ରତ୍ୟେକ ଦିନ ହିଁ ଚେଞ୍ଜ ହୁଏ ନ ଚେଞ୍ଜ ହେଲେ ଦେଉଳ ବନ୍ଦ।
ହଁ କିନ୍ତୁ ଅଲଗା ଜାଗାରେ ଯୋଉ ମନ୍ଦିର ମାନ ରହିଛି ସେ ମନ୍ଦିର ଗୁଡିକରେ କଣ ଟିରେ ବାନା ଥରେ ଲଗା ହୁଏ ବାସ୍। ଏଠି ତ ପ୍ରତ୍ୟେକ ଦିନ ଯେ
ସେ ପୁଣି ଟାଇମ ଅଛି ପାଞ୍ଚଟା କୁ ପାଞ୍ଚ
ହୁଁ ସେଇ ପାଞ୍ଚଟା ବେଳେ ସ ଗୋଟେ ତାଙ୍କର ସେବାୟତ ସେ ନେଇକି ଯିବେ ସବୁ ବାନା
ଯାର ମାନସିକ ଥିବ ବାନା ଯୋଉ ପତିତ ହଁ ସେ ବାନା ରେ ପୁଣି ଯାର ମାନସିକ ଥିବ ପୂରଣ ଯଦି ହେଇଥିବ ତାହେଲେ ସେ ବାନା ଯାଛନ୍ତି ଠାକୁରଙ୍କ ପାଇଁ।
ହଉ ଆଉ ଯାନ୍ତୁ। କଣ କରିବା କଥା କରନ୍ତୁ ଆମେ ଆଉ ପରେ କଥା ହବା ଆଉ ରଖୁଚି ହଉ ଜୟ ଜଗନ୍ନାଥ। କେତେ